ଓଫ
ହଁ । କହ।
କଣ କରୁଛୁ।
ମୁଁ ଏଇଠି ବସିଛି ଆଉ। ତୁ କଣ କରୁଛୁ।
ମୁଁ ବି ବସିଛି।
ଆଉ ତମ ଆଡେ ଖରା କେମିତି ହଉଛି।
ଖରା ସେଠତି ଟିକେ ଜୋରରେ ହଉଛି ଆଉ। ତମଆଡେ ।
ମା ଆଡକୁ ବି ସେମିତି ଜୋରରେ ଖରା ହଉଛି।
ଆଉ କଣ ଖାଇଛୁ।
ମୁଁ ଏଇନା ଭାତ ଖାଇଛି।
କଣ କଣ ଖାଇଲ?
ହଁ ଭାତ ଖାଇଛି ଡାଲି ଭଜା।
ଆଉ ଖରାରେ ପାଣି ପିଉଛ ନା ନାଇଁ?
ହଁ ପାଣି ପିଉଛୁ ଛତା ଧରିକି ବାହାରକୁ ବାହାରୁଛୁ।
ହଁ ଏମତି ସବୁବେଳେ ବାହାରକୁ ବାହାରୁଥିବ ନହେଲେ ଅଂଶୁଘାତ ହେଇଯିବ।
ହଁ ତମେ କେମିତି । ଯା।
ହଁ ମୁଁ ବି ସେମତି ବାହାରୁଛି ମୁଁ ଏମିତିରେ ବି ଘରୁ ବାହାରୁନି ଖରାରେ ବହୁତ ଖରା ହଉଛି ବୋଲି ଆଉ ଯେତେବେଳେ ବି ବାହାରୁଛି ସବୁବେଳେ ଏମତି ଛତା ଚଷମା ଢିଲା ପୋଷାକ ପିନ୍ଧିକି ବାହାରୁଛି ଆଉ।
ହଁ ସେମି ତି ଭଲ।
ସବୁବେଳେ ପାଣି ପାଖରେ ରଖୁଥିବ ପିଇବା ପାଇଁ।
ହଁ ରଖିଛି ତମେ ବି ରଖୁଥିବ।
ହଁ।
ଆଉ ତମ ଆଡେ ରଜ କେମିତି ପାଳନ କରାଯାଏ?
ଆମ ଆଡ଼େ ରଜ ପାଳନ କରାଯାଏ ସମସ୍ତଙ୍କ ଘରେ ଦୋଳି ପଡେ ଆମର ଗୋଟେ ନିର୍ଦ୍ଦିଷ୍ଟ ଜାଗା ଅଛି ଯୋଉଠିକି ଦୋଳି ପଡ଼େ ଉ ଅଧିକ ଦୋଳି ପଡ଼େ ଆଉ ସମସ୍ତେ ଆସନ୍ତି ମହୋତ୍ସବ ଭଳିଆ ହୁଏ। ସମସ୍ତେ ପିଠା ଖାଆନ୍ତି ଦୋଳି କରନ୍ତି ଏମିତି ହୁଏ ଆଉ। ଆଉ ତମ ଆଡେ କେମିତି ହୁଏ?
ଆମ ଆଡେ ବି ସେମିତି ଦୋଳି ପଡେ ସବୁ ଝିଅ ମାନେ ଆସନ୍ତି ନୂଆ ଡ୍ରେସ ପିନ୍ଧିକି ପିଠା ଖାଆନ୍ତି। ଦୋଳି ଖେଳନ୍ତି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଆମ ଘରେ। ତ ଭଲ ଅଛନ୍ତି ସମସ୍ତେ। ତମ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ଘରେ ହି ସମସ୍ତେ ଭଲ ଅଛନ୍ତି ଖରାରେ ତ କେହି ବାହାରୁନାହାନ୍ତି ବାହାରକୁ ବାହାରିବେ ଯଦି ଏମତି ଛତା ଫତା ନେଇ ସବୁ ବାହାରୁଛନ୍ତି ଆଉ।
ହୁଁ ହୁଁ ।
ଆଉ ଘର ଲୋକଙ୍କୁ କହିବେ ସବୁବେଳେ ପାଣି ପିଇ ଆଉ ପାଣି ପିଉଥିବେ।
ହଁ ପାଣି ପିଉଛନ୍ତି ଖରା ତ ହଉଛି ସକାଳୁ ଖରା ହେଇଯାଉଛି ଜୋରରେ।
ହଁ
ଖାଇ ସାରିଲେଣି?
ହଁ ମୁଁ ଖାଇସାରିଲିଣି ଆଉ।
ଆଉ ଭାଇ ଭଉଣୀ ସବୁ?
ଭାଇ ଆମର ଯାଇଛନ୍ତି କାମରେ ଗୋଟେ ଇଣ୍ଟର୍ନସିପ ପାଇଁ ଯାଇଛନ୍ତି ଜାଗାକୁ ଆଉ।
ଉଁ ଆଚ୍ଛା
ତମ ଭାଇ ଭଉଣୀ?
ଆ ଆମ ଭାଇ ଭଉଣୀ ଏବେ ସ୍କୁଲ ଯାଇଚନ୍ତି
ଉଁ ହୁଁ ଆଉ ତମ ଭାଇ ଭଉଣୀଙ୍କର କୋଉ କ୍ଲାସ୍ ହେଲା କି?
ହଁ ଭାଇ ଭଉଣୀ ଜଣେ ଅଷ୍ଟମ ପଢୁଛି ଆଉ ଜଣେ ଦଶମ ପଢୁଛି।
ଆଚ୍ଛା
ହୁଁ। ତମ ଆଡେ ରଥଯାତ୍ରା ପାଳନ ହୁଏ?
ହଁ ଆମ ଆଡେ ରଥଯାତ୍ରା ପାଳନ ହୁଏ ଆମର ଏଇ ବର୍ଷ ନୂଆ ରଥ ବି କରୁଛନ୍ତି ନୂଆ ରଥ କରିକି ତାକୁ ଆମ ମାନେ ପୁରା ଗାଁରେ ବୁଲାନ୍ତି ଇଏ କରନ୍ତି ତାପରେ ସବୁ ଘରଠୁ ଭୋଗ ନିଅନ୍ତି। ଠାକୁରଙ୍କ ପାଖରେ ଭୋଗ କରନ୍ତି ଇଏ କରନ୍ତି ସମସ୍ତେ ଛୋଟ ଛୁଆ ମାନେ ମାଳ ମାନେ ଫୁଲର ମାଳ କରିକି ଠାକୁରଙ୍କୁ ଦିଅନ୍ତି। ଏମିତି ସବୁ କରିକି କରନ୍ତି ଆଉ ଆଉ ତମ ଆଡେ?
ହଁ ଆମ ଆଡେ ବି ର ଥ ଟଣା ହୁଏ ମାଉସୀ ମା ଘରକୁ ନିଆଯାଏ ରଥ ଟାଣିକି। ଆମ ଗାଁ ଲୋକ ସେଇଦିନ ସମସ୍ତେ ନାଚ ଗୀତ କରନ୍ତି।
ଆମର ବି ଏପଟେ ଭଜନ ସମ୍ରାଟ ହୁଏ ଏମିତି ସବୁ ଭଜନ ଭଜନ ଗାଇକି କି। କିରତନ ହୁଏ।
ନା। ଆମର ବି ସେମିତି ସବୁ କୀର୍ତ୍ତି କୀର୍ତ୍ତନ କରାହୁଏ ସମସ୍ତେ ସେଦିନ ପୋଡ ପିଠା ଖାଆନ୍ତି।
ହୁ ହୁଁ।
ଆଉ କଣ କୁହ।
ଆଉ ତମ ଆଡେ କେମିତି କଣ ଓଷା ବାର ସବୁ କରାଯାଏ।
ଆମ ଆଡେ ବହୁତ ଓଷା କରାଯାଏ ସାବିତ୍ରୀ। ସାବିତ୍ରୀ କରାଯାଏ ଆଉ ଶନି ଓଷା କରାଯାଏ। ଯାଏ ଏମିତି ସବୁ ଓଷା କରାଯାଏ ଆମର ଏଠି ଶନି ମନ୍ଦିର ଅଛି ଜଗନ୍ନାଥଙ୍କ ମନ୍ଦିର ଅଛି ଆଉ ଶିବ ମନ୍ଦିର ବି ଅଛି। ଆଉ ପାର୍ବତୀ ମନ୍ଦିର ବି ଅଛି ଏମିତି ବହୁତ ପାର୍ବତୀ ମନ୍ଦିର ବି ଅଛି ଏମିତି ବହୁତ୍ ମନ୍ଦିର ଅଛି ଆମର ସେଇ ଜାଗାରେ ସବୁବେଳେ ଓଷାବାର ହୁଏ ସାବିତ୍ରୀ ହୁଏ ସନି ଓଷା ହୁଏ। ଶନି ଓଷାକୁ ଆମେ ଆମ ମନ୍ଦିରକୁ ଯାଇକି ସବୁବେଳେ ଧୁଆ ଧୁଇ କରିକି ଆମେ। ତା ପୂଜା ପୂର୍ବରୁ ଠାକୁରଙ୍କୁ ସବୁବେଳେ ଧୁଆ ଧୋଇ କରିକି ତାଙ୍କ ମନ୍ଦିର ସଫା କରିଦଉ। ତାପରେ ସଜାସଜି କରୁ। ତାପରେ ଆମର ପୂଜା ସେ ଆରମ୍ଭ ହୁଏ। ଏମିତି ସବୁ ଆରମ୍ଭ ହେଇକି ହୁଏ ଆଉ ଆଉ ତମ ଆଡେ କେମତି ହୁଏ?
ହଁ ଆମ ଆଡ଼େ ବି ସବୁ ଓଷାବାର ହୁଏ ଆମ ଆଡ଼େ ହନୁମାନ ମନ୍ଦିର ଅଛି ଆମ ଆଡ଼େ ବି ଶିବ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଲକ୍ଷ୍ମୀ ମନ୍ଦିର ଅଛି ସବୁଠି ଓଷାବାର ହେଲା। ପୂଜା ପର୍ବ ସବୁ ମନ୍ଦିରରେ ପାଳନ କରାଯାଏ।
ହୁଁ ହୁଁ
ଆମ ଆଡେ ଦୋଳ ଯାତ୍ରା କରାଯାଏ ଠାକୁରଙ୍କୁ ବିମାନରେ ବସେଇକି ବୁଲା ଯାଏ।
ହଁ ଆଉ ଘରେ ଏଇନା ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାବା। ମାମା ଭାଇ ଭଉଣୀ ଦାଦା ଖୁଡି ଜେଜେବାପା ଜେଜେମା ସମସ୍ତେ ଅଛନ୍ତି।
ହୁଁ ହୁଁ
ଆପଣଙ୍କ ଘରେ କିଏ କିଏ ହଁ ଭଲ ଅଛି ଆଉ। ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବି ବାବା ମାମା ଭାଇ। ଜେଜେ ଜେଜେବାପା ବାପା ସମସ୍ତେ। ତ ଅଛନ୍ତି ଆ ଉ।
କଣ କରୁଛନ୍ତି ଏବେ ସବୁ।
ଏବେ ସମସ୍ତେ ବସିକି ମାମା ରୋଷେଇ କରୁଛନ୍ତି ମା ଏପଟେ କାହା ଘରୁ ଜଣଙ୍କୁ ଯାଇଛନ୍ତି କଥା ହବା ପାଇଁ ଆଉ ଜେଜେହରିକା ତାଙ୍କ ସାଙ୍ଗ ମାନ ଆସିଛନ୍ତି ତାଙ୍କ ସାଙ୍ଗରେ କଥା ହଉଛନ୍ତି। ଆଉ ବାବା ତାଙ୍କ କାମରେ ଯାଇଛନ୍ତି। ଆଉ ନନା। ତ ଯାଇଛନ୍ତି ତାଙ୍କର ଚାକିରି ଆଉ।
ଆଛା ଏବେ ତ ରଜ ଆସିଲାଣି ପାଖେଇ ଆସିଲାଣି
ହଁ
କଣ ଡ୍ରେସ ଫେସ୍ କଲଣି ରଜ ପାଇଁ।
ହଁ ଡ୍ରେସ୍ କରିନି କିଣିବା ଆଉ। ରଜକୁ ଏଥର ଟିକେ ଭଲ କି କିଣାକୁଣି କରିକି ରଜକୁ ସବୁବେଳେ ସଜବାଜ ହେଇକି ବୁଲିବା ଆଉ। ହଁ ମହୋତ୍ସବ ହଉଛି ଆମ ଆଡେ। ତମେ ଆସିବ ଆମ ମହ ଚାଉ
ହଁ ଯିବା ଆଉ।
ଆଉ ତମେ ଡ୍ରେସ କିଣି ସାରିଲଣି।
ହେଲାଣି ଆହୁରି ବି ଡ୍ରେସ ମଗା ହବ ସବୁ।
ଓ ହୁଁ ମାନେ ତିନି ଦିନ ପାଇଁ ତିନି ହଳ ଡ୍ରେସ୍।
ହଁ ଚାରିହଳ ମୁଁ କରିସାରିଲିଣୀ ଡ୍ରେସ।
ବାଃ ତମେ ଯ ହଉଛ ରଜ କରୁଛ।
ହଁ ନୁହେଁ ତ ଆଉ କଣ ଝିଅ ମାନଙ୍କର ତ ଏଇଟା ଗୋଟେ ପର୍ବ ଆଉ। ଯେତେ ଯାହା ଡ୍ରେସ କରିବା କଥା ରଜ ଆଉ ଖୁଦରୁକୁଣୀରେ କରିଦିଅ।
ହଁ ଏଇଟା ହଉଛି ଝିଅ ମାନଙ୍କ ପର୍ବ ଏଇଥିରେ କରିବନି ଆଉ କୋଉଥିରେ କରିବ।
ହଁ ଯେମତି ସାବିତ୍ରୀ ହେରିକା ସ୍ତ୍ରୀ ଲୋକ ମାନେ କ ଛନ୍ତି ଆମର ଏଇଥିରେ ଯେତେ ଯାହା। କରିବା କଥା ଆମେ କରିଦବା ଆଉ।
ହଁ। କୁହୁ କୁହୁ।
ଆଉ କଣ କୁହନ୍ତୁ।
ଆଉ ସେଆଡେ ବର୍ଷା ବର୍ଷା ହେଇନି କି ଏବେ।
ହଁ କାଲି ଏମିତି ସନ୍ଧ୍ୟା ବେଳୁ ବର୍ଷା ଉଠେଇଥିଲା ହେଇଥିଲା ବି ଅଳ୍ପ ଅଳ୍ପ ବର୍ଷା ହେଇଥିଲା।
ହଁ ଏଇ ବ ବର୍ଷା ହଉନି ବୋଲି ବେଶୀ ଟିକେ ଗରମ ହଉଛି ନୁହେଁ
ହଁ କାଲି ଖାଲି ବର୍ଷା ଉଠେଇଥିଲା ପବନ ଫବନ ହେଲା ଟିକେ ଟିକେ ବର୍ଷା ହେଇକି ପୁଣି ପଳେଇଲା
ହଁ ଏମିତି ଟିକେ ଜୋରରେ ଯଦି ବର୍ଷା ହେଇଯାଆନ୍ତା ଗରମ ଟିକେ କମିଯାଆନ୍ତା
ହଁ ଲାଇନ ବି ରହୁନି କଟି ଯାଉଛି ବର୍ଷା ଉଠେଇଲାଠୁ
ହଁ ମୁଁ ବି ଦେଖିଲିଣି ବହୁତ ଜାଗାରେ ନ୍ୟୁଜରେ ଅଂଶୁଘାତର ବହୁତ ଲୋକ ଆପଣ ତାଙ୍କର ଜୀବନ ହରାଇ ସାରିଲେଣି ବୋଲି
ହଁ ଆ ଖରା ତ ଜୋରେ ସେଇଭଳିଆ ହଉଛି
ହଁ ବା ସେଇ ଜୋରେ ଖରା ହଉଛି ଛି ଆଉ ବର୍ଷା ବି ହଉନି ଆଉ ଲୋକମାନେ ଗଛ ପତ୍ର ପତ୍ର ବି କାଟି ଦଉଛନ୍ତି ଯାହା ଫଳରେ ଆଉ ବର୍ଷା ବି ହଉନି
ହଁ ଗଛ ଏଥର ବହୁତ କାଟିକି ଘର କଲେଣି
ହୁଁ ଘର କରିଦଉଛନ୍ତି ରାସ୍ତା କରିଦଉଛନ୍ତି ସେଇ ଯାହା ଫଳରେ ବର୍ଷା ହଉନି ସେଇଥିପାଇଁ ଗରମ ଅଧିକାଂଶ ହଉଛି
ହଁ
ଆଉ କଣ କୁହ
ଆଉ କଣ କରୁଛ ଏନା ବସିଛ ନା କଣ କରୁଛ
ହଁ ମୁ ବସିଛି ଆଉ
ସେଇ ତ ବସିବା ଆଉ ଆମର କଣ କାମ
ହଁ
ପାଠ ପଢା ପଢି ଚାଲିଚ ହଁ ଭଲ ମନ ଦେଇକି ପାଠ ପଢ
ହଁ ତମର କୋଉ କ୍ଲାସ ହେଲା କି
ମୁଁ ପ୍ଲସ୍ ଥ୍ରୀ ପଢୁଛି
ହଁ ମୋର ସେକେଣ୍ଡ ଇ ହେଲା ଆଉ
ହୁଁ ଭଲ
ଆ କିଛି ଟିପ୍ସ ଦଉନ
ହଁ ମନା ଦେଇକି ପାଠ ପଢିବ ଯେମିତି ବାପା ମାଙ୍କ ନାଁ ରଖିବ ଭଲ କାମ କରିକି
ହଁ
ଆ ତମର କଲେଜ ରେ କେତେ ଜଣ ଛୁଆ ଅଛନ୍ତି
ଆମ କଲେଜରେ ସେଇ ଶହେ ଦେଢ଼ଶହ ଏମିତି ପାଖାପାଖି ଅଛନ୍ତି ଆଉ
ଆଚ୍ଛା ଆମର ତ ଏବେ ଏକ୍ଜାମ ଚାଲିବ ଆଉ
ହଁ
ଆ୍ଛା ଆଚ୍ଛା ହଉ ତାହେଲେ ମୁଁ ରଖ ଖୋଜି
ହଁ ମୁଁ ବି ରଖୁଛି ମୋର କାମ ଅଛି ଟିକେ ଯିବି ଆଉ
ଆଛା ହଁଉ ରଖନ୍ତୁ
ହଁ